ହୁଁ ହଁ ନମସ୍କାର।
ଆପଣ କଣ କରୁଛନ୍ତି?
ହଁ ମୋର ଖାଇବା ସ ଣି ଆଉ ଆପଣ କଣ କରୁଛନ୍ତି?
ଏବେ ଲଞ୍ଚ ସାରିକି ଏଇଠି ବଇଚି ଆଉ
ଓହୋ ହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି? ତମ ଘରେ ସବୁ ଭଲ ଅଛନ୍ତି?
ଆପଣଙ୍କର ଫେମସ କଣ ସବୁ ଭଲ ହୁଏ?
ଆମର ପର୍ବପର୍ବାଣୀ
ହଁ।
ଆମର ଏଠି ଭଲ ରଜ ହୁଏ ଆଉ ରଥଯାତ୍ରା ହଁ ଏମିତି ଅଛି ବହୁତ ପ୍ରକାର ପର୍ବପର୍ବାଣି। ଭଲ ହୁଏ ଆଉ ତମର ସେପଟେ?
ମୋଟା ମୋଟି ଗଣେଶ ପୂଜା ଟିକେ ଭଲ ଲାଗେ ଆଉ।
ଗଣେଶ ପୂଜା?
ହୁଁ।
ତମର ସେପଟେ କଣ ଚାଲିଛି ଏବେ ଚାଷ ବାସ କାମ?
ଏଇ ଧାନ ଚାଷ।
କଣ କହୁଛନ୍ତି?
ଓ ହୋ।
ହାଲୋ।
ହୁଁ।
ଆପଣଙ୍କର ଏବେ କଣ ଚାଷ ବାସ ଚାଲିଛି ସେପଟେ?
ନା।
ଆଁ।
ଆମ ଏପଟେ ଟିକେ ଗଣେଶ ପୂଜା ଟିକେ ଭଲ ହୁଏ ସବୁଠୁ ଆଉ ଟାୱା ର ପାଉନି।
ହଁ ହଁ। ମୁଁ କହୁଥିଲି ଏବେ କଣ ଚାଷ ବାସ ଚାଲିଛି ତମର ସେପଟେ?
ଆମର ଧାନ ଚାଷ।
ଆଚ୍ଛା ଆପଣ ଜମିକୁ ଯାଆନ୍ତି?
ହଁ।
ଆଚ୍ଛା ଜମିରେ କଣ ସବୁ କାମ କରନ୍ତି?
ହୁଏ ମୁଗ, ବିରି।
ହଁ ହଁ କେମିତି କଣ ହୁଏ ଧାରଣା କଣ ଅଛି?
ମାନେ ଏମିତି ଧାନ ଫାଷ୍ଟ ଆମର ଗଜା କରିକି ପକାଯାଏ ତଳି
ହଁ।
ତାପରେ ବିଲ ପ୍ରସ୍ତୁତ କରାଯାଏ।
ହଁ।
ତାପରେ ଯାଇକି ଧାନ ରୁଆ ହୁଏ ଆଉ ମାନେ ଦି ମାସ ଲାଗେ ଧାନ ବାହାରିବା ପାଇଁ ଆଉ ହ
ହଁ ହଁ। ଆମର ଏପଟେ ହେଲେ ସେ ଯେ ଏବେ ରାଶି ଲଗା ହେଇଥିଲା ତ ଏବେ ରାଶି ଆୟ ଚାଲି ଅଛି।
ରାଶିଟା ତ ସବୁଠୁ ଭଲ।
ହଁ।
କେତେ ମାନେ ବିକିବା ପାଇଁ ରା ବି ବିକିବା ପାଇଁ କରନ୍ତି ନା ଏମିତି ନିଜେ ଚାଷ।
ହଁ ରାଶି ଏମିତି ବିକିବା ପାଇଁ କରନ୍ତି ଘର ପାଇଁ ମଧ୍ୟ ହୁଏ।
ରାଶି ଟା ଫେମସ ତ ସବୁବେଳେ ପ୍ରୋଟିନ ବହୁତ ଅଛି ରାଶିରେ।
ହଁ ତମର ସେପଟେ ରାଶି ହୁଏ ନା?
ନା ନା ଆମର ଏପଟେ ରାଶି କରନ୍ତିନି ଏଇ ମୁଗ
ହଁ ଆମର ଏପଟେ ମୁଗ ବିରି ହୁଏ, ତା ସହିତ ରାଶି ମଧ୍ୟ ହୁଏ।
ହଁ।
ହୁଁ ହଁ। ଏମତି ସବୁ ଚାଲିଛି ଆଉ।
ଆମର ଟିକେ ଗୋଟେ ମୁଗ ଭଲ କରନ୍ତି ଖରା ଦିନିଆ। ମୁଗ ଚାଷ କରନ୍ତି ଧାନ ଚାଷ ହେଇସାରିଲା ପରେ ମୁଗ ଚାଷ କରନ୍ତି।
ହଁ ହଁ ହଁ। ଆମର ଏପଟେ ରାଶିଟା କେମିତି ହଉଚି ମୋର ତ ସେ ଉପରେ ଏତେ ଧାରଣା ନାଇଁ।
ସେ ଧାନ ଚାଷ ଜମିକୁ ଯାଇନି କିନ୍ତୁ ଜାଣିଛି ଆମର ବି ସେମିତି ଫାଷ୍ଟ ହଁ ତଳି ପକାଯାଏ। ତଳି ପକେଇଲା ପରେ ସେ ପାଣି ଫାଣି ହେଲେ ସେଟା ହଁ ଧାନ ପକେଇଲା ପରେ ତଳି ହୁଏ ତଳି ତାପରେ କଣ ଲଗାଯାଏ ଗଛ ତାପରେ ସେଗୁଡିକା ଧାନ ହୁଏ ଦିମାସ ଲାଗେ ଆମର ଏପଟ ହେଲେ ଦି ମାସ। ସେମିତି ଲାଗେ।
ଧାନ ଚାଷ ଟା ସବ ମାନେ ସବୁ ଜାଗାରେ ହୁଏ ନା।
ହଁ ଧାନ ଚାଷଟା ସବୁ ଜାଗାରେ ଓଡିଶାର ଫେମସ ଧାନ ଚାଷ ଟା ଆଉ।
ହଁ ଆଉ ପନିପରିବା କଣ ସବୁ ଲଗେଇଛନ୍ତି?
ଆମ ବାଇରେ ତ ବାଇଗଣ ଲାଗିଚି ଦି ଏକର ଭଳିଆ ବାଇଗଣ ଲାଗିଚି ଆମର।
ହଁ। ଆମର ଏପଟେ ହେଲେ ବୋଇତାଳୁ ବାଇଗଣ ଭେଣ୍ଡି କାକୁଡି। ଆଉ ପୋଟଳ ବାରି ପୋଟଳ। ବହୁତ ପ୍ରକାର ଆମ ବାଡିରେ ଏସବୁ ଲଗାଯାଇଛି।
ମାନେ ନିଜେ କରନ୍ତି ଘରେ ନାଇଁ କି।
ଘ ହଁ କରନ୍ତି ଘରେ ସବୁ ଆଉ।
ହଁ ପୋଟଳ କଣ କେମିତି ଚାରା ମିଳୁଚି ଆପଣଙ୍କ ଆଡେ? ପୋଟଳ ଯୋଉ ଲଗେଇଚନ୍ତି।
ହଁ ହଁ ହଁ ପୋଟଳ ଭଲ। ଫଳୁଚି ବାଇଙ୍ଗଣ ମଧ୍ୟ। ଟିକେ ପୋକ ହେଇଯାଏ ବେଶୀ ଦିନ ରହିଲା ପରେ। ହଁ ଔଷଧ ମଧ୍ୟ ପ୍ରୟୋଗ କରାଯାଏ।
ବାଇଗଣ ଗଛ କେମିତି କେ ଟ୍ରିଟମେଣ୍ଟ କରନ୍ତି ମାନେ କଣ ପୋକ ପାଇଁ କଣ ଦିଅନ୍ତି?
ହଁ ବାଙ୍ଗଳା ପାଇଁ କଣ ଅଲଗା? ସବୁ ଥିବ ଯାହା ଘରେ ଦିଅନ୍ତି ମୁଁ ତ ଜାଣିନି। ଚାଷ ବାସ ଉପରେ।
ମାନେ ବିକିବା ପାଇଁ କରନ୍ତି ନାଇ କି?
ଅ ହଁ ହଁ ବିକିବା ପାଇଁ କରନ୍ତି ଆଉ।
ହଁ ହଁ।
ସେମତି ଆଉ।
ଆଉ ବୋଇତାଳୁ ଚାଷ ତଥାପି କେତେ କଣ କରିଚ?
ବୋଇତାଳୁ ଚାଷ କେତେ କଣ? ମାନେ ମୁଁ ତ ଜାଣିନି, ଯାହା ଘରେ ଜାଣି
ମାନେ ବିକିବା, ବିକିବା ପାଇଁ ସବୁ ପ୍ରପୋଜାଲରେ କରିଛନ୍ତି ।
ହଁ ବିକିବା ପାଇଁ ସବୁ କରାଯାଏ ଆଉ
ସେ ମାନେ ସାର ଦିଆ ଔଷଧ ଖାଉନାହାନ୍ତି ଆଉ, ପରିବାପତ୍ର ଆଉ ନିଜ ଫ୍ରେଶ ଜିନିଷ ସବୁବେଳେ ଖାଇଲେ ଆଉ ଫାଟକା ଜିନିଷ ଆଉ
ହଁ ଆଜିକାଲି ଯେମିତି ଔଷଧ ପ୍ରୟୋଗ କରାଯାଉଛି, ସେସବୁ ଖାଇଲେ ତ ମରିବାର ଚାନ୍ସେସ, ମରିବା ଟା ତ ଅଧିକ ନା
ସେଥିପାଇଁ ଇସୁ
ହଁ, ହଁ, ଆମର ଦେହ ପାଇଁ ସେଟା ବହୁତ ଖରାପ ।
ଆଉ ଶାଗ କଣ କରିଛନ୍ତି ଆପଣଙ୍କ ବାଇରେ?
ଶାଗ ଆ ଶାଗ -ମୋନିକା ଶାଗ ଆଉ ଆଉ ମୋର ବାଡିରେ ଶାଗ ହଉଛି ନା ନାଇଁ ମୁଁ ତ ଜାଣିନି?
କୋଶଳା ଶାଗ, ଖଡ଼ା ଶାଗ, ମେଥି, ପାଳଙ୍ଗ
ହଁ ହଁ, ଖଡା ଶାଗ ଆଉ ସେଟା କଣ କଣ ଶାଗ ଅଛି ସବୁ?
ଶାଗ ତ ମୁଁ ଖାଉନି, ସେଥିପାଇଁ ଶାଗ ବିଷୟରେ ମୁଁ ଆସ ଧାରଣା ଦେଇନି ଆଉ, ହଁ ହଁ, ଅମୃତଭଣ୍ଡା ଗଛ ସେ ଆଉ ତମର ବାଡ଼ିରେ ସବୁ କଣ କଣ ହଉଛି? ଖାଲି ବାଙ୍ଗିଣ ହିଁ
ଆମର ବାଇଗଣ, ପୋଇ ଆଉ ଲଙ୍କା ଚାଷ ହୁଏ ଆମର
ହଁ ହଁ, ଆମର ବି ଲଙ୍କା ଏମତି ଆଉ ସବୁଜ ସୁନ୍ଦର ଦେଖିବାକୁ ଭଲ ଆ ସକାଳୁ ଦେଖିଲେ ତ ଦେହ ଠିକ ରହିବ । ମନ ଠିକ ରହିବ, ହଁ ବିଜ୍ଞାନ ର ଅଛି ନା- ସବୁଜ ସୁନ୍ଦର ଜିନିଷ ସକାଳୁ ଦେଖିଲେ ଦେହ ପାଇଁ ଭଲ ।
ସେଥିପାଇଁ ଆଉ, ହଁ ଯାହାର ରେ ଲଗା ହେଇଛି, ଦେଖିବା ସହିତ ଖାଇବ ନା, ଖାଲି ଦେଖ
ନାଇ ଆମେ ତୋଳିଲେ, ଆମେ ଖାଇଲେ, ଲୋକ କଣ ଦି ଦିନ ପରେ ଖାଇଲେ ।
ଆଉ ମାନେ ବାହାରକୁ ଗଲେ, ସେମାନେ ଖାଇବେ ।
ହଁ ।
ଏମିତି କଥା, ଆଉ କଣ ସବୁ ଖବର?
ଆଉ ଆପଣଙ୍କର ଲକ୍ଷ୍ମୀ ପୂଜା କେମିତି ହୁଏ?
ଲକ୍ଷ୍ମୀ ପୂଜା ଆମର ଏ ମାଣବସା ଗୁରୁବାର ତ?
ନା ହୁଏନି, ଲକ୍ଷ୍ମୀ ପୂଜା?
ହଁ ହଁ, ମାଣବସା ଗୁରୁବାରରେ ଲକ୍ଷ୍ମୀ ପୂଜା ହୁଏ, ସେଟା ହଁ ମଗୁଶୁର ମାସରୁ ହୁଏ । ମାର୍ଗଶିର ଜାଣିଥିବେ?
ହଁଁ ମୂର୍ତ୍ତି, ବଡ ମୂର୍ତ୍ତି, ଗାଁରେ କରନ୍ତି ନା ଏମିତି ନର୍ମାଲ
ନାଇଁ ଆମ ଘର କରାଯାଏ, ସେ ପୂଜା ଟା, ଅଛି ।
ହଁ ହଁ ।
ତ ରାତିରେ ସବୁ ମାନେ ବାରଣ୍ଡ।ରେ ସବୁ ଝୋଟି ଦିଆଯାଏ ।
ହଁ ।
ପୁଣି ରାତିରେ ସବୁ କଣ ତାର ପ୍ରସ୍ତୁତି ଚାଲିଥିବ, ସ ଉଠିକି ହଁ ହଁ ମତେ ଛୋଟ ସେତେବେଳେ ଭଲସେ ଆସେ।
ଓ ହୋ।
ସବୁ କଳା ମୋ ଦେଇ ଟିକେ ଟିକେ ଅଛି। ହଁ ତ ଝୋଟି ପକେଇବେ ପୁଣି ରାତିରେ ଶୋଇବେ ଦିଟା ରାତିରୁୁ ଉଠିକି ପିଠା ଆଉ ଯାହା ସବୁ ଘରୋଇ ଖାଇବା ଜିନିଷ ଖିରୀ ପୁରୀ ତରକାରୀ। ତରକାରୀ ଆ ଆଉ ଖେଚିଡି।
ବେଶୀ ଶାଗ ବେଶୀ ଶାଗ ପ୍ରାୟ ହୁଏ ଶାଗ ଭଜା ହୁଏ। ଲକ୍ଷ୍ମୀ ଠାକୁରଙ୍କ ପାଖରେ।
ହଁ ହଁ ଶାଗ ଭଜା ମଧ୍ୟ ହୁଏ।
ମଣ୍ଡା ପିଠା।
ହଁ ମଣ୍ଡା ଫି ପିଠା ହୋଉଚି ବୋହୁତ ପ୍ରକାର ପିଠା ହୋଉଚି ପିଠାର ନାଁ ଗୁଡା ହଠତ୍ ଉ ଆସୁନି ପାଟିରେ ହଁ ମଣ୍ଡା ପିଠା ହୁଏ।
ଆଉ ଆପଣଙ୍କ ଗାଁରେ ଖାଇବା ପାଇଁ କଣ ଭଲ ଫେମସ କୋଉଟା?
ଆମର ଏଠି ଖାଇବା ଫେମସ ଅଛି ଛେନାପୋଡ।
ଛେନାପୋଡ ପଢିଲ ତ
ହଁ ଛେନାପୋଡ ଆମ ଘରେ ବାପା ହେଲେ କରନ୍ତି। ଏବେ ପାଞ୍ଚ ଦିନ ତଳେ କରିଥିଲେ ହଁ ଛେନାପୋଡ ଟା ଖାଇବା ପାଇଁ ଭଲ ଲାଗେ। ଆ ଆମର ତମର ସେପଟେ।
ଆମର ଏପଟେ ବରାଟା ଫେମସ୍
ହଁ ସେଇଟା ତ ମୁଁ ଜାଣିଚି ବରା ଫେମସ। ତମର ସେପଟେ ଆମର ଏପଟେ ଏବେ ଆସନ୍ତୁ ମୁଁ କରିକି ଦେବି ଛେନାପୋଡା ଖାଇବେ ଆଉ।
ସେଠି ଛେନା ଝିଲ ଯୋଉଟା ଛେନା ଝିଲି ଗୋଟେ ନାଇଁ କି? ଆଉ ଗୋଟେ
ଜିଲାପି।
ହଁ।
ହଁ ଜେଲାପି ତ ସେଇଟା ବି କିନ୍ତୁ ଛେନାପଡା ଅଧିକ ଫେମସ। ଅଧିକ ବିଖ୍ୟାତ ସେଇଟା। ହଁ ଏମିତି ସବୁ ଆଉ। ତମର ସେପଟେ ବରାଟା ବିଖ୍ୟାତ।
ହଁ।
ହଁ ବରା ସହିତ କଣ?
ବରା ଖାଇବା ପାଇଁ ଲୋକ ବୋହୁତ ଭଲ ପାଆନ୍ତି ଏପଟେ ସକାଳୁ ଆମେ ଏପଟେ ବରା ଖାଇବା
ହଁ ମୁଁ ତମର ସେପଟେ ଯେବେ ଯିବି ବରା ହାତ ଖାଇକି ଆସୁଚି ହୁଁ ଆଉଥରେ ଯ ଯିବି
ଆସିଲେ ଖାଇବେ ଏଥର ବରା ଆଉ।
ହଁ। ଆଉ ତମ ସହିତ କଥା ହେଇକି ବୋହୁତ ଦିନ ପରେ ମତେ ଖୁସି ଲାଗିଲା। ଆନନ୍ଦ ଲାଗିଲା। ତମକୁ କେମିତି ଲାଗିଲା? ହଁ ହଉ। ହଉ ଆ ତମର କଣ କାମ ଅଛି ତମେ କ ଦିଅ ମୁଁ ବି ମୋର କାମ କରୁଛି ରଖୁଛି ତାହେଲେ। ନମସ୍କାର।